ହ୍ୟାଲୋ। ଆଉ କଣ କରୁଥିଲେ।
ଏଇ ଏବେ ରୋଷେଇ ରାତ୍ରି ପାଇଁକା ଖାଇବା ପାଇଁକା ରୋଷେଇ ଚାଲିଛି ଆଉ।
ଓହୋ ରାତି ରୋଷେଇ ପାଇଁ ମାନେ ଏବେଠୁ ପ୍ରିପାରେସନ ଆରମ୍ଭ ହେଇଗଲାଣି। ହଁ ହଁ ଆମର ବି ତ ସେଆ ଏଇ ଆଉ ଘର ଆଉ ବାରିଫାରି ଝାଡୁ ଫାଡୁ ହେଇକି ଝାଡୁ ହେଇସାରିଲାଣି ନା ସନ୍ଧ୍ୟା ଦିଆ ହବ ତାପରେ ରୋଷେଇ ହବ ଆଉ। ଯୋଉ ତମର ସେଠି ସେଠି ମତେ ଆପଣଙ୍କୁ ଚା ଚା ହଁ ଅଭ୍ୟାସ ନାହିଁ ତମର କି ଯୋଉ ଅଛନ୍ତି ଗୋଟେ ଗୋଟେ ପରିବାର ଅଛନ୍ତି ଚା ପିଅନ୍ତି।
ନାଇଁ ଅଛି କିନ୍ତୁ ଏମିତି ଗୁଳୁ ଗୁଳିୁ ହେଉଥିଲା। ସେଥିପାଇଁ ଟିକେ ପିଇ ସକାଳ ଓଳିଟା ପିଏ ପିଏ। ଆମ ତ ମାନେ ଓଡିଆ ଲୋକଙ୍କର ଆଜି ଟିକେ ଚାହାଟା ଖାଦ୍ୟ ପଛେ ଖାଆନ୍ତୁ ନଖାନ୍ତୁ କିନ୍ତୁ ଚାହା ଟା ଆଗ
ଚାହା ତାଙ୍କୁ ଟିକେ ଦରକାର ସକାଳେ ହୋଊ ସନ୍ଧ୍ୟାବେଳେ ହୋଊ।
ବେଶୀ ତ ମାନେ ବୟସ୍କ ଲୋକମାନଙ୍କର ଟିକେ ଅଧିକା ଦରକାର।
ହଁ। ମୁଣ୍ଡ ଚା ଟା ବି ତାଙ୍କର ଅଭ୍ୟାସ ରହିଯାଇଛି। ସେଇଟାକୁ ବି ପୁରା ଏବେ ଆଉ ମାନେ ଆଗରୁ ଯୋଉ ମାନଙ୍କର ଅଭ୍ୟାସ ରହିଯାଇଛି ରହିଯାଇଛି ଏବେ ଆଉ ଅଭ୍ୟାସ ରେ ପକେଇବା ବି ଖରାପ।
ହଁ।
ଓହୋ ମୁଁ ତ ଏଇଠି ଠି କାମ ସରିଲା ଆଉ ସିଏ ପୁଅ ଶୋଇ ପଡ଼ିଥିଲା ଉଠିଲା ପରେ ତା ପୁଅ ମିଶି ଛତୁଆ ଖାଇଛି ଖାଇସାରିଲା ପରେ ଯାଇଛି ଖେଳିବା ପାଇଁ। ତମ ର କେମିତି ରୋଷେଇ ହବ।
ଛତୁଆ ଟା ଭଲ ଅଛି ସବୁ ମାନେ ବିଭିନ୍ନ ପ୍ରକାରିଆ ଡାଲି ଶସ୍ୟ ସବୁ ପକେଇକି ନା କରୁଛନ୍ତି ବୋଧେ ଛତୁଆ।
ହଁ ହଁ ମୁଁ ସେମିତି ହିଁ କରେ ବଜାରରୁ ଆଣେନି ଏଇ ଘରେ ତିଆରି କରୁ ଚୁଡା ଗହମ କି ହ୍ୟାଲୋ ହଁ କାଜୁ ଆଉ ବାଦାମ ଏସବୁ ମିଶେଇକି ପେଷ୍ଟ କରିକି ଗ୍ରାଇଣ୍ଡିଙ୍ଗ କରିଦିଏ ସେଟା ଚୁନା କରିକି ରଖିଦଉ ଡବାରେ ସେଟା। ଅ ପ୍ରାୟ ଥରେ କରିଦେଲେ ପନ୍ଦର କୋଡିଏ ଦିନ ପଳାଏ ବା ଛତୁଆ ଆଣିବା ଅପେକ୍ଷା ବାହାରେ ଯୋଉ ଚିନି ମିଶା ଆଉ ଛତୁଆ ଆଣିବା ଅପେକ୍ଷା ସେଟା ଘରେ କରିଦେଲେ ବି ଭଲ। ତା ହେଲେ ଆମେ ଜାଣିନି ତା ପାଣି ସାଉଣ୍ଡ ବହୁତ।
ସେଠି କଣ କେମିତି ମିଶାଉଛନ୍ତି କି ଏ ମାନେ ସେଟା ପରିଷ୍କାର କରୁଛନ୍ତି ନା ନାଇଁ। ତାପରେ ସେଟା ପରିଷ୍କାର କରିକି କରୁଛନ୍ତି କି ନାଇଁ? ଆମେ ଘରେ ଗହମ ଆଉ ଲଗ ହଉ ସେଟା ମଗେଇ ହଁ।
କି ହଁ ଏତିକି ମାତ୍ରାରେ ଅଛି। ସେଇଟା କାଜୁ ଟା ଏତିକି ମାତ୍ରାରେ, ବାଦାମ ଏତିକି ମାତ୍ରାରେ ଏଇଟା କାଲି ଲେଖି ଦେଉଚନ୍ତି ଆମେ କଣ ଆଖିରେ ଦେଖୁଚେ କି?
ହଁ।
ହୁଁ। ତ ସେଇ ସେ ତା ଅପେକ୍ଷା ଘରେ କରିଦବା ଭଲ ମୁଁ ସେଇତିଆନେ ମାନେ ପରିଶ୍ରମ ପଡୁ ପଛେ, କିନ୍ତୁ ଘରେ କରିଦେଲେ ଭଲ ଛୁଆଙ୍କ ଆଉ ତା ଖାଦ୍ୟ ଟା ନା କାହିଁ
ହୁଁ ସବୁ ପ୍ରକାରଆ ସବୁ ମିଶେଇକି କରିଦେଲେ, ଆଠ ଦିନ ଆରାମସେ ଯାଉଥିବ ଭାରି
ହଁ ହଁ ଏବେ ମୁଁ ସକାଳେ ଆଉ ସନ୍ଧ୍ୟାବେେଳେ ହିଁ ଅ ଦିଏ ସେଟା ଆଉ ଖରାବେଳେ ତ ଯାହା ଘରେ ରୋଷେଇ ହବ ସେଇଟା ଖାଇବ। ଏଇଆ ଆଉ। ମୁଁ ତ କ ଭାବେ କି ଯାହା ଘରେ ବି ଛୋଟ ପିଲା ଅଛି ଅଛନ୍ତି ତ ଏଇଟା କରିବା ନିହାତି ଜରୁରୀ ମାନେ ସମୟ ବାହାର କରିକି ବି ଆଉ ସବୁ ଯଦି ଆମେ ପ୍ୟାକେଟ ଖାଦ୍ୟ ଉପରେ ନିର୍ଭର କରିବା ଏବେଠୁ ବି ଛୁଆ ତ ବଡ ହେଲେ ତ ନିହାତି ବାହ ଜିନିଷ ଖାଇବେ, ତ ଆମେ ଏବେ ଯେ ଟିଚେ କଲେ ହେତିକି ଦେଇପାରିବା ଘର ଖାଦ୍ୟ କରିିକି।
ହଁ ମୁଁ ବି ସେମିତି କରେ ସବୁ ପ୍ର
ହଁ ନହେଲେ ଏଇ ଯୋଉ ପାକେଟ ସତୁଆ ରେ ସେ ଉଁ ଭିଟାମିନସ୍ କି ଯାହାବି ହେଲା କିଛି ନଥାଉ ନଥାଉ କିନ୍ତୁ ଚିନି ବହୁଥାଏ, ଯଉଟା କି ଚିନି ତ ଟୋଟାଲ ପିଲା ମାନଙ୍କୁ ଦବା ହିଁ ଉଚିତ ନୁହେଁ ତା ବଦଳରେ ଗୁଡ ବ୍ୟବହାର କରିପାରିବା ନହେଲେ ଏ ଖଜୁରୀ ଯୋଉ ଆସିଚି ହଁ ଖଜରା ଯୋଉ ପାକେଟ ଏଇଟା ତାକୁ ବ୍ୟବହାର କରିପାରିବା। ମିଠା ପାଇଁ ଆଉ ଏ ଯୋଉ ପ୍ରାୟତଃ ଯୋଉ ଖାଉଚନ୍ତି ଅ ଟମାଟୋ ସସ୍ ଯୋଉ ବି ଛୁଆ ଖାଉଚନ୍ତି ତାକୁ ବି ଆମେ ଘରେ କରିପାରିବା ଯେତେବେଳେ। ଟମାଟୋ ଟିକେ ରେଟ୍ କମ୍ ଥାଏ ଏଁ ତା ଦି ରେ ଟିକେ କମ ଥାଏ ତାକୁ ଆଣିକି ଆମେ ଘରେ ବି କରିପାରିବା ଏଁ ଘରେ କରିଦେଲେ ହୁଆଙ୍ଗୁ ତ ସେ ମାସେ ଦି ମାସ ପାଇଁ ନ ରହିଲେ ବି ଆମେ ବେବହାର କରି ପାରିବା ପନ୍ଦର କୋଡିଏ ଦିନ ବ୍ୟବହାର କରିପାରିବା ନା ନାଇଁ? ଅନ ସେଟା ବି ଭଲ ନେ ଆମକୁ ଏ ସବୁ କିନ୍ତୁ କ କରିବାର ଅଛି ଟିକେ ସମୟ ବାହାରି କରିକି କରିଲେ ହଁ ସେ ଲାଭ ମିଳିପାରିବ।
ହଁ।
ହୁଁ ଯେମିତି ଖରାଦିନେ ଆମକୁ ଆମ୍ବ ମିଳି ଯେ ଆମେ ତାକୁ ଆଚାର କରିଦେଲେ
ଯୋଉ ସିଜିନ ରେ ଯୋଉଟା ମିଲା ତାଙ୍କୁ ରଖିଦେଲା ଆମେ ଆଚାର କରିକି ଆମ୍ବ ହଉ କି କୋଳି ହଉ।
ହଁ ସେଇଟା ଏବେ ମାନେ ଯେତେବେଳେ ବି ଯୋଉ ଟାଇମ୍ ଟା ଆମ୍ବ ନ ମିଳୁଚି ଆମେ ବଦଳରେ ସେ ଆଚାରଟା ବ୍ୟବହାର କରି ପରୁଚେ ସେଇଟା ଭଲ କଥା। ଏଇ ତିନି ଛଟ ହଁ ଆଜି ଆଉ କଣ ଆଜି ତ କିଛି ଏପ୍ ଇଆଡେ ତ ବର୍ଷା ଫର୍ଷା କିଛି ହେଇନି ସେଆଡ଼େ ବର୍ଷା ହେଇଚି?
ସଖାଳେ ହେଇଥିଲା ବର୍ଷା।
ଓହୋ ଏଆଡେ ତ ତିନି ଚାରି ଦିନ ହେଲାଣି ବର୍ଷା ହଉଥିଲା। ଆଜି ସଖାଳୁ ଖରା ହେଇଚି ବେଟ ଟିକେ ଖରା
ସଖାଳ ମାନେ ହୁଁ ସକାଳୁ ବର୍ଷା ହେଇଥିଲା ଖରାବେଳୁକୁ ଖରା ହେଇଚି।
ଆମର ଟୋଟାଲି ବି ବର୍ଷା ନାହିଁ।
ତ ସକାଳେ ଏ ଛୁଆଙ୍କୁ ମାନେ ଜଳଖିଆ ଦେଲି ବରା, ତରକାରୀ। ଇଟିଲି ଇଟିଲି ତ ଘର ତିଆରି ହେଲେ ଭଲ ବରା ତରକାରୀ ଯୋଉ ଦୋକାନରୁ ଆମେ କିଣିକି ଆଣୁଚେ
ହଁ।
ଅଁ ଭଲ ନୁହେଁ ଘରେ ଆମେ ତାଙ୍କୁ କରି କରିକିରି ଦେଇ ଦବା ନହେଲେ ଚୁଡା ବି ଦେଇଦଲେ ଚୁଡାଟା ଭଲ।
ହଁ କୋଉଦିନ ସବୁ ଅ ମାନେ ସବୁଦିନ ଗୋଟେ ଖାଦ୍ୟ ବି ଦେଲେ ସେମାନେ ବି ଖାଇବେନି। ଆଉ କୋଉଦିନ ଘରେ ଇଟିଲି ତିଆରି ଆଜି ହେଇଗଲା କୋଉଦିନ ସେଇଆକୁ ପିଠା କରିଦେଲେ ନାଇଁ କୋଉଦିନ ଚୁଡା ଦହି, କଦଳୀ ଏମିତି ହୁଁ ଆଉ କୋଉଦିନ ସୁଜି ହେଇଗଲା। ସିମେଇ ହେଇଗଲା ରୁଟି ପରଟା କିଛି ମିଶେଇକି ଏନ୍ତି କରିକି ଦେଲେ ହେଇଯିବ ପିଲାମାନଙ୍କ ପାଇଁ।
ଏବେ ଯୋଉ ଖରାଦିନଟା ଗଲା ଛୁଆ ଏବେ ଛୁଆ ହଉ କି ବଡମାନେ ମାଣ୍ଡିଆ ବ୍ୟବହାର କରୁଥିଲେ ନା ନାଇଁ।
ମାଣ୍ଡିଆରେ ତ ସବୁକିଛି ହେଇପାରିବ ପିଠା ହଁ
ତୋର ଗ୍ୟାସ ହେଲା ଆଉ ଆମେ ମାଣ୍ଡିଆରେ ଏତେ ମାନେ ଉପକାର ଯୋଉ ମାନେ କଣ ସେଟା ବ୍ୟବହାର କରି କରୁଥିଲେ ଆଗୁରୁ ସେଇଟା ଆଉ କରିପାରିବେ ନା କରିପାରିବେନି। ବର୍ଷାଦିନେ ଥଣ୍ଡା
କିନ୍ତୁ ଏତେ ମା ମାତ୍ରାରେ ନୁହେଁ ଯେମିତି ଖରାଦିନେ ଆମେ ମାଣ୍ଡିଆଜାଉ ବେଶୀ ଖାଇଲେ ପେଟ ଥଣ୍ଡା ରହେ। ମାଣ୍ଡିଆର ଲଡୁ କରିିପାରିବା ମାଣ୍ଡିଆର ମାଣ୍ଡିଆ ଇଟିଲି ବନେଇପାରିବା ମାଣ୍ଡିଆପିଠା ବି କରିପାରିବା ଯେମତି ଚକୁଳି ପି ଠା ହଉଚି ଇଟିଲି ଇଟିଲି ପିଠା ହଉଚି ମାଣ୍ଡିଆ ବି ସେମିତି ଆ ସେ ଅଳ୍ପ ଟିକେ ବିରି ଆଉ ବିରି ସଦୁଅରେ ଟିକେ ମାଣ୍ଡିଆ ମିଶେଇକି କଲେ ହେଇଯିବ ମାଣ୍ଡିଆରେ ବି ରୁ ଟି କରୁଛନ୍ତି ତାକୁ ଜନ୍ତିକିି ସେଇଟା ବି ହେଇପାରିବ।
ତ ବର୍ଷାଦିନେ ଆମେ ଯେମିତି କରିକି ଖାଇପାରିବା।
ଅ ଅଟାରେ ବି ମିଶେଇକି ନା ଏବେ କରିଛନ୍ତି ମାଣ୍ଡିଆ, ବାଜେରା ଅଟାରେ ମିଶେଇ ଦଇଛନ୍ତି।
ମଣ୍ଡିଆ ବି ମାନେ ଯୋଉମାନଙ୍କର ଓଜନ ବି ବହୁତ ବଢିଯାଉଚି କଣ୍ଟ୍ରୋଲ କରୁଚି ମାନେ ଏମତି କମେଇଆ ଚାହୁଁଚନ୍ତି ସିଏ ବି ରୁଟି ଅଟା ଯୋଉ ରୁଟି ଯୋଉ ଖାଉଛନ୍ତି ଅଟା ରୁଟି ତା ବଦଳରେ ମାଣ୍ଡିଆ ରୁଟି ପାର ହେଲେ ବି ମୋର ଲାଭ। ହେଇପାରିବ।
ହଁ।
ଏସି ଟିକେ ଆଉ ପାଟି ଟିକିଏ ଏତେ ବାଲି ବାଲି ଭଳିଆ ଲାଗେ।
ତାହାଲେ କିଛି ମିଶେଇକି ନା ଏଦି କରିଆ କରିଆ ଖାଲି ମାଣ୍ଡିଆଟା ତ ସେ ଟିକେ ଆମୁକୁ ତ ଲାଗେନି ସେ ଅବାଗିଆ ଲାଗୁଛି।
ହଁ ପାଟିକି ଭଲ ଲାଗେନି ଆଉ ଛୁଆ କଣ ଖାଇବେ।
ହଁ ମାଣ୍ଡିଆ ସହିତ ଚାଉଳ ମିଶେଇକି ନା ନ କରିବା ନା କି।
ହଁ ହଁ ହଁ।
ଇଟଲି ହଉକି ଆଉ।
ହଁ ଆମ ଡିଅ ଯାଉ ଯାଉଟା ଯୋଉ କରନ୍ତି। ସେଇଟା ପ୍ରାୟତଃ ରାତି କରି ରଖିଥାିନ୍ତି ସଖାଳୁ ସକାଳୁ ଖାଆନ୍ତି। ହଁ ଶୀତ ଦିନ ବି ହଁ। ଶୀତେ ଦିନ ବି ଖାଆନ୍ତି ଖରାଦିନେ ଖାଆନ୍ତି ଆମର ତ ଏପଟରେ ମାଣ୍ଡି
ଟିକେ ଭ ତାର ବ୍ୟବହାର କମ କରିବା ଆଉ।
ହଁ ଏଇ ଭଳିଆ କରପାରିବେ ରୁଟି ପିଠା ଏମିତି କରିକି ଖାଇପାରିବେ। ଆମ ଏରା ତ ମାଣ୍ଡିଆ ଚାଷ ଫାସ କେହି କରନ୍ତିନି ସେପଟରେ ଚାଷ ହୁଏ।
ପାଣ୍ଡିଆଟା ନା ଏପଟରେ ନୁହେଁ ସେ। ପାହାଡିଆ ଜାଗାରେ ଜାଗା ମାନଙ୍କରେ ହୁଏ ଥଣ୍ଡାଳିଆ ଜାଗା ମାନଙ୍କରେ। ଏପଟେ ସେଟା ମାନ ଆମର ଏପଟେ ମାନେ ଗରମ ଏରିଆ ତ ନା।
ହଁ ହଁ। ତାପରେ ତାକୁ ବି ତାର ଅଲଗା ଜଳବହି ଦରକାର ତା ମାଟି ବି ଅଲଗା।
ହଁ ତା ଟିକେ ଥଣ୍ଡା ଜଳବାୟୁ।
ଏମିତି ଆଉ।
ତାପରେ ଆଜି ରାତି ରୋଷେଇ ଟେ କଣ କରୁଛନ୍ତି?
ରାତି ରୋଷେଇରେ ହିଁ ଆଜି ଯେମିତି କହିଲି ସବୁ। ସବୁଦିନ ରୁଟି କରେ ରାତିରେ ରୁଟି ହୁଏ। ଅଟାରେ କରେ ଆଜି ଆଜି ହିଁ ମାଣ୍ଡିଆରେ କରିବି।
ବା ବଢିଆ କ ଆ ଯା ଆମର ଡାଲମା ରୁଟି ଡାଲମା।
ହଁ ସି ବେଶି ଭଲ।
ନା ରାତି ଅବଳ ଟା ଡାଲମା ସନ୍ତୁଳା ଭଜା ଏମିତିକା ହାଲକା ହାଲକା କରିଦେଲେ ଖାଇକିନା ଖାଇଦେନେ ଟିକେ ହଜମ ହବ ସୁବିଧା ହୁଏ।
ଓ ହଁ ମସଲା ମସଲି ରାତିରେ ଯେତେ ପାରିବା କଣ କରିବା ମୁଁ ମାନ ନ କରିବାଟା ହିଁ ଭଲ ମସଲା ଜିନିଷ।
ହୁଁ ମାନେ ଡେଲି ବ୍ୟବହାର କରିବାନି ସ
ହୋ ମସଲା ଜିନିଷ ବି ଆମେ ଏଇ ଯୋଉ ପ୍ରାୟତଃ ପ୍ୟାକେଟ ମସଲା ଯୋଉ ପଳେଇ ଆସୁଚି। ଆଉ ସବୁ ପାଉଡର ମସଲା ସେଗୁରା ବି ଟିକେ କମ କରିବାକୁ ଭଲ।
ହଁ ଆ ଆଗେ ତ ଶିଳ ବଟା ହେଥିଲା ଏବେ ତ ଆଉ ସେତିକ ବି ନାହିଁ। ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଏରା ସବୁ ଗୁଣ୍ଡ ଆସୁଛି ତା ଦେହରେ ବି କେତେ କେମିକାଲ ମିଶୁଛି।
ସେଠା ତ ବେଶୀ ମାନେ କଲର ହବା ପାଇଁ ଲଙ୍କା ଗୁଣ୍ଡ। ରେ ଲଖିଆ କଲର ବେଶି ରଙ୍ଗ ମିଶ ମିଶୁଛି ରାଗ। ଏତିକି ନହଉଛି ଆଗେ ନାଲି ହେଇଯାଉଛି ତରକାରୀ।
ହୁଁ।
ହଉ ମତେ ଆପଣଙ୍କ ସାଙ୍ଗରେ କଥା ହେଇ ଭଲ ଲାଗିଲା।
ଆଉ ମତେ ତମ ସାଙ୍ଗେ କଥା ହେଇ ବହୁତ କିଛି ଜାଣିବାକୁ ମିଳିଲା ରଖିଛି ଆମେ ପରେ କଥା ହବା।
ହଁ ହଁ।